ହ୍ୟାଲୋ।
ହଁ ଆଜ୍ଞା ମ୍ୟାମ୍। ହଁ ହ୍ୟାଲୋ।
ହ୍ୟାଲୋ। କହିଲି କଣ କରୁଛନ୍ତି? କଣ କରୁଛନ୍ତି କହିଲି?
ବସିଛି ମ୍ୟାମ୍ ଆଜ୍ଞା।
ଆଉ ମୁଁ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ମ୍ୟାାମ ଭଲ ଅଛି।
ଖାଇଥିଲି ଭାତ ଡାଲମା। ଆଉ ଭଜା ବଡ଼ି ଆଉ।
ଆଚ୍ଛା ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ମ୍ୟାମ୍ ଭଲ ଅଛନ୍ତି।
ଆପଣ ଙ୍କ ଘରେ କିଏ କିଏ ଅଛନ୍ତି?
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
କାମ ସେ
ହ ଆଜ୍ଞା।
ହଁ ଆମ ଘରେ ସମସ୍ତେ ମୁଁ ବାପ୍ ମା ଅଛନ୍ତି ଦାଦା ଖୁଡି ଭାଇ ଭଉଣୀ ଏମିତି ସବୁ ଅଛନ୍ତି ଆଉ।
ଆଚ୍ଛା।
ଆଜ୍ଞା।
ଏବେ ଆପଣ କଣ କରୁ କଣ କରୁଛନ୍ତି ଜବ୍ କରୁଛନ୍ତି ନା। ପଢ଼ା ପଢ଼ି ଚାଲିଛି ନାଁ ଆଉ କଣ?
ନାଇଁ ମ୍ୟାାମ ତ ଏମିତି ଅଛି ଆଉ ସେମିତି କିଛି ଯବ ଫବ୍
ଆଉ ଏବେ କଣ ପାଠ ପଢ଼ା
ନାଇଁ ମାମ ଘରେ ଏମତି ଆଜ୍ଞା କଣ କହିଲେ?
ଏଇ ପାଠ ପଢ଼ା ସରିଲାଣି।
ଆଜ୍ଞା ମାମ୍।
ଆଚ୍ଛା ଆଉ ରଜ କେମେ କେମିତି ପାଳନ କଲେ ଆଉ କୁଆଡ଼େ ଯାଇଥିଲେ ବୁଲାବୁଲି କରିବା ପାଇଁ?
କୁଆଡ଼େ ବୁଲାବୁଲି କରେନି ମ।
ଆଚ୍ଛା ଆଉ ରଥଯାତ୍ରାକୁ କଣ କଣ ପ୍ଲାନିଂ ଅଛି ବୁଲି ଯିବା ପାଇଁ?
ନା ରଥଯାତ୍ରାରେ ସେମତୀ କିଛି ପ୍ଲାନିଂ ନାହିଁ ଏତେ ଭିଡ଼େରେ କିଏ ଯାଉଛି?
ଆଛା। ଆପଣ କୋଉ ଯା ଆପଣ କୋଉଠି ରହୁଛନ୍ତି ଗାଁ ରେ କୋଉ
ଆଜ୍ଞା ନାଇଁ ଗାଁରେ ମାମ୍ ନାଇଁ ଆମର ଗାଁ ରେ
ଆଉ କଣ ଚାଷ ବାସ ଗାଁ ରେ କଣ ଚାଷ ବାସ ଚାଲିଛି।
ହଁ ଚାଷ।
କଣ ଚାଷ ଚାଲିଛି?
ଚାଷ ଏବେ ତ ବର୍ଷା ସିଜିନ ଆସିଲାଣିି ଯେହେତୁ ଧାନ ଏବେ ଚାଷ ହବ ଆଉ।
ଆଚ୍ଛା।
ଆଜ୍ଞା।
ଆଉ ଭଲ ମାନେ କଣ ଭଲସେ ପାଳନ ହୁଏ କୋଉ ପର୍ବ?
ଆମର ସେମିତି କିଛି ନାହିଁ ଏମତି ଯେ ନର୍ମାଲ ହେଲେ ପାଳନ ହୁଏ ଆଉ ସେମତି। କିଛି ମାନେ ବଡ଼ ଆକାରରେ କିଛି ହୁଏନି।
କାର୍ତ୍ତିଶ୍ୱର ପୂଜା ଟିକେ ହୁଏ ଟିକେ ଆମ ଗାଁରେ ଟିକେ ଆଉ।
ଓ ହୋ। ଆମର ଏପଟେ ସେମତି ହୁଏ ଆମ ଗାଁ ରେ ବି ଦୋଳପୂର୍ଣ୍ଣିମାକୁ ଆମଆଡ଼େ ଯାତ୍ରା ହୁଏ। ଗାଁ ଯାତ୍ରା ଗୋଟେ ହୁଏ ଦୋଳପୂର୍ଣିମାକୁ ହୋଲିରେ ତାପରେ ଆମର ବୈଶାଖ ବନ ହେଇ ଯୋଉ ସେଠି ସେବେ ସେଇ ଦିନ ବି ଯାତ୍ରା ହୁଏ ତିନି ଦିନ ସେ ଯା ଯାତ୍ରା ଟା ହୁଏ ତାପରେ ଆମର କାର୍ତ୍ତିକ ପୂର୍ଣ୍ଣିମା ଯୋଉ କା କାର୍ତ୍ତିକେଶ୍ଵର କାତିପୁନିବାକୁ ଆମ ଏଠେ ଘର ପାଖରେ ସେଟ ମାନେ ଭଲ ସେ ଫଙ୍କସନ୍ ଟାଇପ ର କରାହୁଏ ନାଚ ଗୀତ ଖେଳ। ସବୁ ମାଙ୍କ ଖେଳ ଝିଅ ପିଲା ମାନଙ୍କ ଖେଳ ଏସବୁ କରନ୍ତି। ନ୍ତି ପ୍ରାଇଜି ବି ଦିଅନ୍ତି। ମେଲୁଡି ବି ହୁଏ ଏଇସବୁ ଜରେ ଏମତି କରନ୍ତି।
ଆଜ୍ଞା।
କେମତି ଆପଣଙ୍କ କାଡେ କଣ ହେଇଛି
ଆମର ସେମିତି କିଛି ନାହିଁ ଏଇ କତ୍ତିକ ପୂଜା ଟିକେ ଯାହା ଗାଁରେ ହୁଏ ଏମତି ନା ଆଉ ସେମିତି କିଛି ଏତେ ବଡ ଆକାର କିଛି ପର୍ବ ହୁଏନି ରଜ ବି ସେମିତି କିଛି ନାହିଁ।
ଆଉ ବଗିଚା ବା ହ।
ବଗିଚା ନା ସେମିତି କିଛି ନାହିଁ।
ଘରେ କିଛି ଫୁଲ ଗଛ ରୁଆ ଲଗେଇନାହାନ୍ତି।
ହଁ ଫୁଲ ଗଛ ହ ଲଗେଇଛନ୍ତି କକା ହେରା।
ହଁ ଏବେ ତ ନୂଆ ସରକାର ଆସିଛନ୍ତି ମାନେ ନୂଆ ସରକାର ଆସିଛନ୍ତି। ଆପଣଙ୍କ ଆଡେ କଣ ମାନେ ଉନ୍ନତି କରିବା ପାଇଁ ଦେଇଛନ୍ତି ଯେମତି ଆମ ଆଡ଼େ ଦେଇଛନ୍ତି ଆମ ମନ୍ଦିର ପାଖରେ ମଣ୍ଡପ। ମନଥିଲା ଯୋଉ ବାହାଘର ହକା କରିବା ପାଇଁ ମଣ୍ଡପ। ଥିଲା ମଣ୍ଡପ କରିବା ପାଇଁ ଦେଇଛନ୍ତି ଆଉ ସେଠି ଗୋଟେ ରାମ ମନ୍ଦିର ଆମର ଗୋଟେ ହଉଛି ସେଟା କମ୍ପଲିଟ କରିବା ପାଇଁ ଦେଇଛନ୍ତି ପାଚେରୀ କରିବା ପାଇଁ ଦେଇଛନ୍ତି। ଆଉ ରାସ୍ତା କାମ କରିବା ପାଇଁ ଦେଇଛନ୍ତି। ତ ଆପଣ ଆଡ଼େ ସେମିତି କଣ ଦେଇଛନ୍ତି ସରକାର ଉନ୍ନତି
ସେମତି ମୁଁ ତ କିଛି ଜାଣିନି ମୁଁ ତ କରୁ ହି ମାନେ କୁଆଡେ ଗାଁରେ କଣ ଜାଣିଥିବ ମୁଁ ସେମିତି ତ ଗାଁରେ ବୁଲାବୁଲି କରେନି ସେମିତି ମୋତେ କେତେ କିଛି ନାହିଁ।
ସେମିତି ନଜରେ ଆସନି କଣ ହେଇଛି ଆମ ଗାଁ ରେ।
ନାଇ ଏମିତି କଣ ଏଇ ରାସ୍ତା ଟା ସଫା ସଫି କରାନ୍ତି କରନ୍ତି ଗଡିଆ ହେଇ ମାଛ ଚାଷ କରନ୍ତି। ଲୋକ ଆଣିକିନି ତ ଏମିତି ଏତିକି ହିଁ ଜାଣିଛି।
ଆପଣଙ୍କ ଆପଣଙ୍କର କଣ ଇଛା ଅଛି ଗାଁରେ ଏଇଗା ହେଲେ ଭଲ ହୁଅନ୍ତା?
ଗାଁ ରେ ଏମିତି କଣ? ସମସ୍ତେ ଶାନ୍ତି ରହିବା ଦରକାର ଆଉ ଯେମିତି ଭଲ ସୁବିଧା ରାସ୍ତାଘାଟ ହଉ କି ଗୋଟେ ପୂଜା ପର୍ବକୁ ସମସ୍ତେ ମନେ ନେଇ ଚଳିବା ଏମିତି ଆଉ ଭାବନା ଥାଏ ଏକଥା ହେଇ ରହିବା ପାଇଁ।
ହଁ ମୋ ଇଚ୍ଛା ଅଛି ଆମ ଗାଁ ରେ ଗୋଟେ ଆମ ଗାଁ ରେ ଯୋଉ ନେଟୱର୍କ ପ୍ରୋବ୍ଲେମ୍ ଟି ହେଉଛି ଗୋଟେ ଟାୱାର ବସେଇଲେ ଭଲ ହୁଅନ୍ତା ଆଉ ଲୋକମାନଙ୍କ ଟିକେ ପାଣି ଅ ସୁୁବିଧା ହ ଭଲସ ସେ ପାଣି ସୁବିଧା ଟା କଲେ ପାଣି ସୁବିଧା ଅଛି ହେଲା ଆଉ ଟିକେ ଭଲସେ ଥିଲେ ଭଲ ହୁଅନ୍ତା ଏସବୁ ଟିକେ ଆମର ବି ଇଚ୍ଛା ଅଛି ଗାଁ ଲୋକ ବି ଚେଷ୍ଟା କରୁଛନ୍ତି କରୁଛନ୍ତି। କରିବା ପାଇଁ
ଆଜ୍ଞା।
ଆଉ ଅପଙ୍କ ଆଡ଼େ ପାଗ କେମିତି ଦେଇଛି?
ଚା ହଉଛି ଦି ଦିନି ଦେଲାଣି।
ହଁ ଆମ ଆଡ଼େ ବି ସେ ରାତିରେ ବର୍ଷା ହଉଛି ସକାଳକୁ ଛାଡୁଛି। ଦି ଦିନ ମାନ ହଉଛି ମୁଁ ଆଜି ଯାଇଥିଲି ଯାଇଥିଲା ଆଇ ମିଳୁଥିଲା ଫର୍ମ ଫିଲିପ୍ ପାଇଁ। ମୁଁ ଯୋଉ ଯେହେତୁ ଯାଇଥିଲି ବର୍ଷା ରେ ଭିଯାଉଛି। ତେବେ ଦେହଗୁଡ଼ ଟିକେ ଭଲ ଲାଗୁନି। ଥାଉଡା ଟିକେଅଲଗା ମୋତେ କଥା ହେବା ପାଇଁ ଟିକେ କଷ୍ଟ ହଉଛି। ସେଇଟା ଟିକେ ତଣ୍ଟିଟା ଟିକେ ବସି ଯାଇଛି, ସେଇଟା ପ୍ରୋବ୍ଲେମ ଦେଖୋଇଛି
ଆଜ୍ଞା।
ହୁଁ ଆପଣ କଣ ଖାଇଥିଲେ?
ଖାଇଥିଲୁ ଭାତ, ଡାଲମା, ଆଳୁ ଭଜା, ଵଡି।
ଆଛା। ଆପଣ କଣ କଣ କୁଆଡେ କୁଆଡେ ବୁଲି ଯାଇଚନ୍ତି ଆପଣ କୋଉ ଜାଗ?
ବୁଲି ଏମିତି କୁଆଡେ ଯାଏନି, ମନ୍ଦିର ଫନ୍ଦିର ଟିକେ ଯାଏ। ଆଉ ଏମିତି ଗୋଟେ ଜିନିଷ ଗୁଡା କିଣା କିଣିିବା ପାଇଁ ଯାଏ ଆଉ ଏମିତି ବନ୍ଧୁବାନ୍ଧବର ମାମୁଁ ଘରେ ଏମିତି ଆଉ।
କପିଳାସ
କପିଲାସ ନାଁ ମୁଁ ଯାଇନି।
ଆଛା, ଅସୁବିଧା ରେ ଆମ ଆଡେ ବୁଲେ ଆମେ ବୁ କପିଲାସ ବୁଲିବ ସପ୍ତଶଯ୍ୟ। ଆଉ ଏପଟ ଅଷ୍ଟଶଙ ମନ୍ଦିର ଏପଟ ସାଇଡରେ ଅଛି। ଜଗନ୍ନାଥ ଯେ ଜଗନ୍ନାଥ ଦେବୀ ବହୁତ ସୁନ୍ଦର କରିଛନ୍ତି ଆସିବେ ଆମଆଡେ ବୁଲି।
ଯିବା
ଲକ୍ଷ୍ମୀ ପୂଜା ବି ଆଗକୁ ଆସୁଛି, ଲକ୍ଷ୍ମୀ ପୂଜା ଗଣେଶ ପୂଜା ରେ ସବୁ ଦେଖି ଆସିବେ। ଘରେ ଆପଣଙ୍କ ର କିଏ କିଏ ସମସ୍ତେ ଅଛନ୍ତି?
କଣ କହିଲେ?
ଘରେ ଆପଣଙ୍କ ର କିଏ କିଏ ସମସ୍ତେ ଅଛନ୍ତି।
ଆମର ଘରେ ସମସ୍ତେ ଅଛନ୍ତି କକା, ମୋ ମା। ଖୁଡି ଭାଇ ଭଉଣ ଏଇ ସବୁ।
ଏକାଠି ରହୁଚୁ ସମସ୍ତେ।
ଆଜ୍ଞା ଆମର ଏକାଠି ସବୁ।
ଆମର ବି ସେମିତି ଜୋଏଣ୍ଟ ଫାମିଲି ମ ବାବା ମାମା ଜେଜୀ ଜେଜେମା, ଦାଦା ଖୁଡି, ବଡ ବାବା, ବଡ଼ ମାମା, ଆମେ ସମସ୍ତେ ତ ଭାଇ ଭଉଣୀ ଛ ଜଣ। ଆ ସେ ହଉଛି ବର୍ଷା ହବ।
ଆଜ୍ଞା।
ଲାଇନ ସେମିତି ଆମର ପବନ ହେଲେ ତ ସେ ଟିକେ କାଟିଦବ, ବର୍ଷାରେ କାଟ କାଟେ ନି ପବନ ଦେଖିବ ଆସିଲା ମେଘ ଆସିଲା ମାନେ ସେ କାଟିବେ ଲାଇନ।
ଆଛା। ଆପଣଙ୍କର ମେଡିକାଲ ସୁବିଧା ଅଛି?
ଆମର ତ ସବୁ ସୁବିଧା, ବସ୍ ଫସ ସେ ଲାଇନ ସୁବିଧା ଅଛି ତ ସବୁ ସୁବିଧା ଅଛି ଆମର ସେପଟେ, କିଛି ଅସୁବିଧା
ହୁଁ ହୁଁ, ଆମ ଗାଁରେ ମେଡିକାଲ ଅସୁବିଧା ଅଛି। ସିମେଣ୍ଟ ତାଲା ଆମ ଗାଁ ଠୁ ଦଶକିଲୋମିଟର।
ଆଜ୍ଞା।
ହଁ ବହୁ ସୁବିଧା ଅଛି, ଏବେ ତ ଚାଲୁଛି ଲକ୍ଷ୍ମୀ ବସ ଯଉ ସରକାରଙ୍କସ୍
ହଁ ସେଇଟା ଆମର କିନ୍ତୁ ସୁବିଧା ନାହିଁ, ଲକ୍ଷ୍ମୀ ବସ ଆମ ଗାଁ କୁ।
ଆମ ଗାଁ ରେ ଲକ୍ଷୀ ବସ୍ ସୁବିଧା ଅଛି ପ୍ରାଇଭେଟ ବସ୍ ବି ସୁବିଧା ଅଛି।
ହଁ, ଆମର ସେଇ କେବଳ ପ୍ରାଇଭେଟ୍ ବସ୍ ଆଉ କିଛି ଗମେଣ୍ଟ ବସର ସୁବିଧା ନାହିଁ।
ଗମେଣ୍ଟ ବସ ଆମ ପଟେ ସୁବିଧା ଅଛି ମାନେ ଠିକ ଟାଇମ ରେ କଲେଜ ଗଲେ କଲେଜ ଠିକ ଟାଇମରେ ଯାଉଛୁ ପୁଣି ଆସିଲାବେଳକୁ ଠିକ ଟାଇମରେ ଆସୁଛୁ।
ଆଜ୍ଞା।
ଘରେ ସମସ୍ତ ଙ୍କ ଦେହ ଭଲ ଅଛି।
ହଁ ଘରେ ସେମିତି ଅଛନ୍ତି ଆଉ।
ହୁଁ ଆଛା ଆଉ ଏବେ କଣ କରୁଥିଲେ ଆପଣ?
ଏବେ ଏଇଠି ଖାଇକିନି ଯାଉଚି ବାସ ମାଜିକି ବସିଥି
ଗରମ କିପରି ହେଉଛି?
ଗରମ ପ୍ରବଳ ହଉଥିଲା ଏବେ ଟିକେ ବର୍ଷା ଯୋଉ ହେଇଛି ବୋଲି ଟିକେ ଥଣ୍ଡା ବଢ଼ିଯାଇଛି।
ହଁ, ମୁଁ ଆପଣ କଣ କହୁଛନ୍ତି କୁହନ୍ତୁ? ମୁଁ ଆପଣଙ୍କୁ ଥରେ କହି ଦଉଛି।
ଆଜ୍ଞା ମ୍ୟାମ ଠିକ ଅଛି।
ଆଜ୍ଞା।